ହଁ ମାମ କୁହ।
କଣ କରୁଚ?
ଏଇ ନଈ ବାଲି ରେ ବସିଥିଲି ଆଉ।
ମୁଁ ଏବେ ପହଞ୍ଚିଲି ଘରେ।
ଆଚ୍ଛା ବୁଲିବାକୁ ଯାଇଥିଲ?
ନା ଟିକେ ମେଡିକାଲ କାମ ଥିଲା ଯାଇଥିଲି। ଆଉ ଆସିଲି ଆଉ ଏବେ ପହଞ୍ଚିଲି।
ଆଛା କଣ ଯାଇଥିଲ କଣ କଣ କଣ ପାଇଁ ଯାଇଥିଲ କଣ କଲ କୁହ?
ଗଲି ଭଉଣୀ କି ହଁ ଭଉଣୀ ଆସିଥିଲା ନା ଭଉଣୀ କୁ ଷ୍ଟେସନରେ ଛାଡିିଲି ଆଉ ଭଉଣୀ ଝିଅ ଦି ଜଣ ଯାଙ୍କୁ ଛାଡିକି ଆଇଲି। ଆଉ ଉ ତାପରେ ସେଠୁ ଆସିକି ମେଡିସିନ ଆଣିବାର ଥିଲା। ତ ମେଡିସିନ ଆଣିବାକୁ ପୁଣି
ହୁଁ। ଆଛା ହ୍ୟାଲୋ।
ହାଲୋ।
ହଁ ହଁ।
ମେଡିସିନ ଆଣିବାକୁ ଗଲୁ। ମେଡିସିନ ଆଣିକି ତାପରେ ଏବେ ଏଇ। ଅଛି ଆଉ।
ହଁ।
ହୁଁ।
ମେଡିସିନ ନେଇକି ଆସିଲ, ଆଉ କଣ ଖାଇଲ କୋଉଠି ବୁଲିଲ, ଖାଲି ମେଡିକାଲ ଯାଇ ପଳେଇଆଇ ଲ, ଆସିଲ ଛାଡି ଦେଇକି।
ହଁ ଖାଇଲୁ, ବିରିୟାନୀ ଖାଇଲୁ, ଚିକେନ ବିରିୟାନୀ। ସେଇ ମେଡିକାଲ ପାଖରେ ହିଁ ସାଇଡ ରେ ବିକୁଥିଲେ। ଦୋକାନୀ ଯଉ, ହଁ ଖାଇଲୁ ଆଉ, ବିରିୟାନୀ ଟା ହେଇଥିଲା ଯେ। ଏତେ ବି ଖାସ୍ ହେଇନଥିଲା, କାହିଁକିନା। ବଡ ବଡ ରେଷ୍ଟୁରାଣ୍ଟ ରେ ଯେମିତି ଦିଅନ୍ତି, ଏଠି ଏତେ ଖାସ ନଥିଲା। ହେ ସାଇଟରେ ଯେଏତୁ ବିକୁଥିଲେ ଚିକେନ ର ଭଲ କଲର ନଥିଲା ଆଉ କିଛି ବି ଏମତି ଖାସ ନଥିଲା
ହୁଁ ହୁଁ।
ହୁଁ। ସବୁ କିଛି ଲାଗୁଥିଲା ଫିକା ଫିକା ଆଉ ଯୋଉ କଚୁମ୍ବର ଟା ସେ ବନେଇଛି। ଦହି କମ, ପାଣି ବେଶୀ। ହେଲା।
ଆଛା, ଆଉ ତମେ ଆଉ ତମେ ନିଅ। ନିଜେ ବନେଇ ଖାଇବ, ଭଲ ଲାଗିବ ନା।
ନିଜେ ବନେଇ ଖାଇବି ଯେ କିନ୍ତୁ ମତେ ଭଲ ରେଷ୍ଟୁରାଣ୍ଟ ରେ ଭଲ ଲାଗିଥାନ୍ତା।
ଆଚ୍ଛା।
ହୁଁ। ସେ କଥା ଭାବୁଛି କଣ କରିବି? କଣ ନାହିଁ।
ଆଉଥର କେ କେବେ ଗଲେ ଖାଇବା ଆଉ
ହୁଁ ଭାବୁଛି ସେଇଆ, କେବେ ଗୋଟେ ଯାଇକି ଖାଇବି।
ହ
ଆଉ ଆଉ ଆସିଲି, ମେଡିକାଲ ରେ ଆସିକି ଏବେ। ହଁ ଫ୍ରେଶ ହଇ କି। ହଉ ଫ୍ରେଶ୍ ହେଇକି ଚା ପିଇବି ନା, ତ ସେଥିପାଇଁ ଯୋଉ ଯାଇଛନ୍ତି। ଭାଇ ଯାଇଛନ୍ତି ଆଣିବାକୁ, ମାର୍କେଟ କୁ କ୍ଷୀର। କ୍ଷୀର ଆଣିଲେ ଚା ହେଲେ ପିଇବି ଆଉ
ଚାହା କରିକି ପିଇବ।
କ୍ଷୀର ଚା।
ଆଛା, ଆ ମୁଁ ବା ଆସିଥିଲି। ମୁ ଆସିଥିଲି ଏଠି।
ଏ ଥଣ୍ଡା ପବନ ଦଉଛି
ବଢିଆ ଆଉ ନଈଲେ, ନଈ ପାଖରେ ବସିକି। ପବନ ଖାଉଛ।
ହଁ
ହଁ ଟିକେ ବୁଲାବୁଲି ନ କଲେ ହବ, ଛୁଟ ଦିନରେ
ହଁ ହଁ-ଅଁ ଶନି, ରବି ଦିଟା ଦିନ ତ ଛୁଟି। ଆଉ ସବୁଦିନ ଗରମ ଗରମ ରୁଟି ଆଉ।
ଆଉ ତମ କୁନି ଝିଅ କଣ କରୁଚି?
ଏ ଯଅ ଆସିଲା, ମୁଁ ତା ପାଇଁ ସେଉ ଆଣିଥିଲି ଦେଖିଦେଲା ଯେମିତି ଖୁସିରେ ପୁରା ଗଦ। ରଟ୍ କିନାଁ -ଆଁ-ଆ ହଁ ଜରିଟାକୁୁ ଧରିକି ଦୌଡିକି ପଳେଇଆଇଲା କହୁଛି-ଇଁ-ଇ କି ଆଣିଲା ସେଉ, ଆଣିକି ତାକୁ କଣ କାଟିକି ଦେଲା। ଖାଇଲା ଆଉ ଖାଇଲା। ଭାଇ ତା କଇଲା ଆଉ-ଉଁ-ଉଁ ମତେ ଦେ ବକେଟେ। କହିଲା ନା ମୁଁ ଦେମିନି। ମୁଁ କହିଲି, ମୋ ଧନକୁ ଟିକେ ଦେ। ଏଁ ମୁଁ କଇଲି ମୋ ଧନ ଖାଇବ। କଉଛି କଛି ମୋ ଧନ! କଛି ମୋ ଧନ! ମାନେ ସେ କହୁଛି ଯେ ମାନେ ମୁଁ ନିଜେ ଖାଇବି। ନା ସେ ନିଜେ ଖାଇବ କଉଛି।
ଓ ସିଏ ହଉଛି ଧନ।
ହଁ, ମୁଁ କହିଲି ମୋ ଧନ, ମୋ ଧନ ଖାଇବ। ଉଁ-ଉଁ ସେଠୁ କହୁଛି ମୋ ଧନ ମାନେ ମୁଁ ଧନ। ଏମତି କହୁଛି ହେଲା, ବୁଝିଲାଠୁ ସେଉ କାଟିକି ଦେଲା ଖାଇଲା। ଖାଇକି ଏବେ ଖେଳୁଚି। ଆଉ ତା ଆ ଅପାକୁ ଖୋଜୁଚି, ତା-ଦିଁ ତା ଦିଦି କି ଖୋଜୁଚି। ସବୁ କୁଆଡେ ପଳେଇଚନି? ବହୁତ ଏବେ ଆକ୍ଟିଂ କରୁଛି। ସେ ମିଛି ମିଛିକା କାନ୍ଦୁଛି। ଆଉ-ଉ-ଉ ମିଛି ମିଛିକା ରୁଷୁଚି। ସବୁ ଯାଇଁକି ଏଇ କାମ। ହୁଁ।
ଫୁଲେଇ ହଉଛି ଆଉ।
ହଁ ଅଁ- ଅ। ହୁଁ ହୁ।
ହୁଁ।
ତମେ
ତା ପାଇଁ ଏତେ ଜିନିଷ ଗଲା। ମୋ-ମୋ ପାଇଁ କଣ କିଛି ନାହିଁ?
କଣ କରିଆ ଆଉ ମେଡିକାଲ କାମ ଥିଲା, ପଳି ଆଇଲୁ ଆଉ। ନ ନ୍ତୁ।
ଆଉ ଆମେ ଗଲେ ବୁଲାବୁଲି କରିବା। କୋଉଠି ଟିକେ ଭଲ ଜାଗା ଅଛି କହୁନ?
ହଁ ଅଛି ଯଉ ପୋଖରୀ ଅଛି-ଇ।
ଆଉ ପୋଖରୀରେ କଣ ମୁଁ ଗାଧେଇବି କି?
ହିଁ ହି ହିଁ ହିଁ ହିଁ। ଗାଧ୍ ଧେଇବନି। ସେଥିରେ ଗଧେଇଲେ ବି ଭଲ। ଦେହ ପାଇଁ ଭ ଲ। ପୋଖରୀ ପାଣି ଏବେକୁ ଆମ ଏପଟେ ଯୋଉ ପୋଖରୀ ପାଣି ବହୁତ ଭଲ, ଗାଧେଇବ ମାନେ ଦେହ ସୁସ୍ଥ ରହିବ। ହେଲା। ଲା ପୁରା ଭଲ ହେଇଯିବ। ଦେହ ପା ଥଣ୍ଡା
ପୋଖରୀ ପୋଖରୀ ପାଣି ରେ ଗାଧେଇଲେ ଥଣ୍ଡା ଧରିବ। ପ-ପକ୍ ନଈ ପାଣିରେ ଗାଧେଇଲେ ଥଣ୍ଡା ଧରିବନି।
କିଏ କହିଲା ଯେ? ମଧୁର ଜଳ ଆମର ପୋଖରୀ ପାଣି ହେଲା, ମଧୁର ଜଳ।
ଆଉ ହେଠି ମାଛ ବି ଥିବେ।
ମାଛ ଅଛନ୍ତି କି? ସାପ ପୋକ ବି ଅଛନ୍ତି, କଚ୍ଛିମ ଅଛନ୍ତି, କୋଚିଆ ଅଛନ୍ତି, ଆଉ
ନା ନା ତାଲ୍- ତାହେଲେ -ତାହେଲେ ମୁଁ କଉମ ଏତେ ଜିନିଷ ଅଛନ୍ତି ମୁଁ ତା ଦେହରେ କେମିତି ଗାଧେଇବି?
ଗାଧେଇ ପଡିବ ଆଉ। ପେଟ ଥଣ୍ଡା ରହିବ।
ପୋଖରୀରୁ ମାଛ ଧରିଲା କିନ୍ତୁ ମତେ ହୁଁ ଏଇଟା ଭଲ ଲାଗେ ଧରିବା ପାଇଁ ଜାଲ
ହଁ ଧରିବ ସେତିରେ କଅଁ ଅଛି ଜାଲ ଅଛି ତାକୁ ବସ ସେଇଦବ ସନ୍ଧ୍ୟା ସମୟରେ କଣ କରିବ ନା ଉଁ ବସେଇଦବ ଯୋଉ ଆମର ବସାନ୍ତି ସେଇଟା କଣ କଇଲ ବଂଶୀରେ କ ଯୋଉ ମାଛ ଧରନ୍ତି ହେଲା। ଉଁ ଜିଅଳ ପକେଇଦବ ତା ଜିଅଳ ପକେଇକି ସ-ସନ୍ଧ୍ୟା ସମୟରେ ପକେଇଦବ। ତାପରେ ସଖାଳୁକୁ ସେଟାକୁ ଯେତବେଳେ ଉଠେଇବ ମାଛ ଚାରି ପାନସାଟା ତ ନିହାତି ପଡିଥିବେ।
କେମିତି କଣ ସେଟା ପକାନ୍ତି?
ସେଇଟା ଗୋଟେ ବଡ ବଡ ପାଛିଆ ପାଛିଆରେ ହେଲା କିଛି ଅଟା ଫଟାକୁ ନେଇ କି ଲଗେଇଦବ ନହେଲେ ଗୋଟେ କୌଣସି କୁକୁଡାକୁ ମାରିକି ତାର ସବୁ ଉରା ସବୁ ପକେଇଦେଇଥିବ ତାକୁ ଭୋ ବସେଇଦବ ଆଉ ଗୋଟେ ସୂତା ବା ନ୍ଧିଦବ ଗୋଟେ ଖୁଣ୍ଟରେ ତାକୁ ନେଇକି ପକେଇଦବ ସେ ପୋଖରୀରେ ସେ ପୋଖରୀରେ ଯେତେବେଳେ ଦିନ ରାତି ସାରା ବସିବ ସକାଳୁ ତା ଦେହରେ ମାଛ ସବୁ ପଶତିବେ।
ଆ ବଢିଆ ଆଉ।
ଆଉ ସକାଳୁ ଆଣିକି ତମ ବାଜିିକି ଖାଇବ ଆଉ। ହ ପଖାଳ ଗଣ୍ଡେ ଖାଇଦବ ଉ ପଖାଳ ପେଟେ ଖାଇ ଦେଇକି ଶୋଇ ପଡିବ ଆଉ।
ଆଉ ମୁଁ ତମ ଘଲୁକୁ ଗଲେ ସେଇଭଳିଆ କରିକି ଦବ।
କଣ ହେଇଚି?
ମୁଁ ତମ ଘରକୁ ଗଲେ ସେଇଭଳିଆ କରିକି ଦବ?
ଆମ ଘରକୁ ଆସିଲେ ମୁଁ ପୁରା ପୋଖରୀ ଭିତରେ ପଶିବି। ମାଛ ଟାକୁ ଧରିବି।
ହୁଁ ହୁଁ।
ହାଲ ଏମୁଣ୍ଡୁରୁ ସେମୁଣ୍ଡ ରେ ପକେଇଦେବି। ମାଛ ଧରିବି ମାଛ ଯୋଉ ହାଣ୍ଡି ଜାଲିଆ ମାନେ ମାଛ ହାଣ୍ଡି ପକାନ୍ତି। ତ ହାଣ୍ଡି ଟା ପକେଇକି ଏ ମୁଣ୍ଡରୁ ହୁଁ ପହଁରିକି ସେ ମୁୁଣ୍ଡ ବଲା ଯିବି। ସେମୁଣ୍ଡରୁ ପହଁରି କି ଏମୁଣ୍ଡ ବଲା ଯିବି। ତ ସବୁଆଡେ ବୁଲି ବୁଲିକି ମାଛ ଟାକୁ ଧରିବି। ଆରେ ପହଁରା କଣ ନିଆତି ସିକିବା ଦକାରେ ମୁଁ ପା ହାଣ୍ଡି ଧରି କି ଯିମି।
ହାଣ୍ଡି ଧରିକି ଏ ମୁଣ୍ଡୁରୁ ସେ ମୁଣ୍ଡ ବଲା ଯିବି ତ ପ୍ରୋବ୍ଲେମ କଣ?
ପୋଖରୀ ଭିତରେ ପଶିବ ନା ବାହାରେ ବାହାରେ ବୁଲିବ?
ନାଇଁ ହାଣ୍ଡି ଟା ଧରିକି ସେ ପାଣି ଭିତରେ ପଶି ପଶିକି ମାଛ ଧର ଧରିକି ଯିମି ନେଇକି ଆସି ବି ଗଢିଆରୁ ଉଁ ଗଡିଆରୁ ଆଣିକି ଆଣି କି ତ କରିବି ଆଉ ହେଲା।
ହୁଁ।
ହଁ ସେଇ କଥା ଭାବୁଚି।
ହୁଁ। ଆଚ୍ଛା ଆଚ୍ଛା ଏ
ହଁ ତ ମାଛ ଭା ଜିକି ଦେଲେ ଖାଇବ ଆଉ କଣ ଏଇ ଗୋଟେ କଥା ଆମ ଘରକୁ ଆସିବୁ ଖାଇବୁ ଆଉ କଣ। ଆଉ କୋଉଦିନ ଆସୁଚ?
ହୁଁଁ ଭାବୁଚି କାଲି ଯିବି ତାହେଲେ ତମ ପୋଖରୀର ମାଛ ଖାଇବା ପାଇଁ।
ଓହୋ ହଁ ମାଛ ଭଜା ଖାଇବ ଆଉ କଣ ଏଇଗୋଟେ କଥା। ମାଛ ଭଜା ଆଉ ମ ଯୋଉ। ହଁ ଦେଥିଲା ଗୁପଚୁପ ଖାଇପାରିବ ଅଁ ଆଉ ଆ ଆମର ଏପଟେ ମାଛ ଆଉ କଣ ମିଳେ ଦହିବରା। ସବୁ ପ୍ରକାର ଜିନିଷ ଖାଇବ କଣ ଅଛି ସେଥିରେ। ସବୁ ଜିନିଷ ତ ମିଳେ ଏଠି ଆଭେଲେବୁଲ ଆଉ କଣ ଅସୁବିଧା ଅଛି।
ଚ୍ଛା ତାହେଲେ ମତେ କେଦି ମିଳିବ ଯିବି ତାହେଲେ ଆ।
ନିହାତି ନିହାତି। ସ୍ଵାଗତ ସ୍ଵାଗତ ହଁ ଦ ଦହିବରାଟା। ଯୋଉ କଞ୍ଚା ଲଙ୍କା ଦଳିକି ପାଣି ଟା ଉମଁ ଯୋଉ ଦବ ତାର ଯୋଉ ଟେଷ୍ଟ। ଏଇଠୁ ଅସମ ଆଉ ବହୁତ ବଢିଆ ବହୁତ ବଢିଆ। ଭଲ ଲାଗେ ଦହିବରା ଟେଷ୍ଟ ଭଳିଆ ଟେଷ୍ଟ ନାହିଁ ଏକ ନମ୍ବର ଦହିବରା ବା।
ତାହେଲେ ଏତେ ଜିନିଷ ମିଳିବ ଯଦି ନ ଯିବା କାହିଁକି।
ଠିକ ଅଛି ତମେ ଗୋଟେ କାମ କର କାଲି ଆସ। ଆଉ ମୁଁ ଯିବି ଦହିବରା ଟିକେ ଦବ ମାଛ ଟିକେ ଦବ ମୁଁ ମାଛ ଦେବି। ମସ୍ତ ହୁଅନ୍ତା ନା। ହ ମୁଁ ମାଛଟା ଦେବି ମା ମାଛ ପାଇଁ ମୁଁ ମନା କରେନି ମାଛ ଭାତ ମୁଁ ଦେବି। ଠିକ ଅଛି।
ହଉ ହଉ ହଉ।
ହଉ ଧନ୍ୟବାଦ।
ହଉ ଧନ୍ୟବାଦ।